ହ୍ୟାଲୋ।
ହଁ ଶୁଭ ସକାଳ।
ଶୁଭ ସକାଳ। ଭଉଣୀ ଭଲ ଅଛନ୍ତି?
ଆଜ୍ଞା। ଆପଣ?
ହଁ ମୁଁ ମଧ୍ୟ ଭଲ ଅଛି। କଣ କରୁଛ?
ମୁଁ ଏବେ ରୋଷେଇ କରୁଚି। ଆପଣ କଣ କରୁଚନ୍ତି?
ଆରେ ମୁଁ ତ ଆମେ ପୁଅ ପିଲା ଆମେ ତ ଅଧିକାଂଶ ରୋଷେଇ କରୁନା ଆମ ଘରେ ଆମ ମା ରାନ୍ଧି ଦିଅନ୍ତି। ଆମେ ଶୋଇଥିଲୁ ଏବେ ଉଠିଲୁ ଆଉ।
ଅଁ ହଁ ଆଉ କଣ କାମ କରୁଚନ୍ତି ନା କଣ?
ହଁ ହଁ ଆରେ ମୁଁ ସହରରେ ରହି ପାଠ ପଢା ପଢ଼ି କରୁଚି। ତୁମେ କଣ କର?
ମୁଁ ବି ପାଠ ପଢା ପଢି କରେ। କିନ୍ତୁ ଆଜି ରବିବାର ତ ଟିକେ ରୋଷେଇ କରିଦେଉଚି ଘରେ।
ହେଲେ ତମକୁ ରୋଷେଇ କରିବାକୁ ବହୁତ ଭଲ ଲାଗେ କି?
ହଁ ଭଲ ଲାଗେ।
ହେଲେ ରୋଷେଇରେ ତୁମେ କଣ କଣ କରିପାର?
ମୁଁ ଆମିଷ ନିରାମିଷ ଦିଇଟା ଯାକ କରିପାରେ।
ହେଲେ ତୁମେ ଆଉ ବାହାରି ଯେପରି ଖାଦ୍ୟ ହେଇଗଲା ହାଇଦ୍ରାବାଦି ଚାଇନିଜ ଏପରି କିଛି କରିପାର ନାହିଁ କି?
ନା ନା ମୁଁ ଏବେ ପାଠ ପଢୁଚି ତ ଏତେ ଶିଖି ନାହିଁ।
ଆପଣ କଣ ପାଠ ପଢନ୍ତି? ହ୍ୟାଲୋ। ହ୍ୟାଲୋ।
ନାଇଁ ଆପଣଙ୍କ ଭଏସଟା ଶୁଣା ଯାଉନଥିଲା ଏବେ କିଛି ସମୟ ପାଇଁ ଏବେ ଆଉଥରେ ଯଦି କହିବେ ତାହେଲେ
ମୁଁ ସାନ୍ତକ ପାଠ ପଢ଼େ।
ନା ଓ ହଁ ହଁ ଜାଣିଲି।
ହଁ। ହେଲେ ତୁମକୁ ରୋଷେଇରେ କେଉ କେଉ ସବୁ ଓ ଆଇଟମ ସବୁ ରା ରୋଷେଇ କରି ଆସେ?
ମତେ ମାଛ ଆସେ ଚିକେନ ଆସେ ଅଣ୍ଡା ଆସେ ଛତୁ ପନିର ସବୁ ଆସେ।
ହେଲେ ସବୁଠୁ ଭଲ କଉଟା ରାନ୍ଧିବାର ଆସେ?
ଚିକେନ ଟା।
ଚିକେନ ହେଲେ ଚିକେନ କଷା ଭଲ କର ନା ଚିଲି?
ନା ମୁଁ ଚିଲି କେବେ କରିନାହିଁ ମୁଁ କଷା ଆଉ ଏବମ୍ ଝୋଳ କରି।
ହେଲେ ଚିଲି କରିବା ଟିକେ ଶିଖୁନ?
ଶିଖିବା ଆଉ।
ହେଲେ କଷା କେମିତି କଣ ହୁଏ ମତେ କହିପାରିବକି?
ହଁ କହିପାରିବି ନିଶ୍ଚିତ।
ହେଲେ କୁହନ୍ତୁ ମୁଁ ମୁଁ ଆମ ଘରେ କହିବି ଏପରି ଚିକେନ ବନାନ୍ତୁ କ ଏକ ଭଉଣୀ କହୁଥିଲେ ଏହିପରି ଚିକେନ୍ ବନେଇଲେ କାଳେ ବହୁତ୍ ସୁସ୍ୱାଦୁ ଲାଗେ।
ଆଜ୍ଞା ଆଜ୍ଞା। ଚିକେନ୍ ଆପଣ ଯେତିକି ଆଣିଥିବେ ସେଇ ଅନୁସାରେ ମାନେ ପାଆଁଶହ କିମ୍ବା କିଲେ ଯଦି ଆଣିଥିବେ ସେଅନୁସାରେ ଅଦା ରସୁଣ ନେବେ ପିଆଜ ନେବେ ଆଦା ରସୁଣ ପେଷ୍ଟ କରିଦେବେ ଆଉ ପିଆଜକୁ ଚୁନ୍ ଚୁନ୍ କରିକି କାଟିଦେବେ ମାନେ ପତଳା ପତଳା କରିକି ବୁଝିପାରୁଚନ୍ତି ମୁଁ କଁ କହୁଚି?
ହଁ। ହେଲେ ଆମେ ଯଦି ପାଞ୍ଚରୁ ଛଅ ଜଣ ଥାହୁ ତାହେଲେ କେତେ କିଲୋ ଚିକେନ୍ ଆଣିବାକୁ ପଡ଼ିବ?
ପାଞ୍ଚରୁ ଛ ଜଣ ଥିଲେ ମିନିଅମ୍ କିଲେ ଆଣିଲେ ହେଇଯିବ।
ଆରେ ଆମ ରେଟର ପିଲା ଟିକେ ଅଧିକା ଅଧିକା ଖାଆନ୍ତିତ କିଲେରେ ହେଇଯିବକି?
ଆଜ୍ଞା ହେଇଯିବ କିଲେ ଯଦି ଆପଣ କ୍ୱାଟିନୁ ଅନୁସାରେ ଦେଖିବେ ତାହେଲେ ଖାଉଚନ୍ତି ଯଦି ଅଧିକ ତାହେଲେ ଦେଢ କିଲେ ଆଣିବେ ଆଉ।
ହଁ ମୁଁ ଭାବୁଚି ଦେଢ କିଲୋ ଠିକ୍ ରହିବ।
ଆଜ୍ଞା ଆଜ୍ଞା।
ହଁ ତାପରେ କୁହନ୍ତୁ ଦେଢ କିଲୋ ଯ ମାଂସ ପାଇଁ କେତିକି ପିଆଜ ନେବା ଆଉ କେତିକି ଅଦା ରସୁଣ ନେବା? ହଁ
ସେଇଟା ମୁଁ ଜାଣିନି ଆଜ୍ଞା ମୁଁ ଛୋଟ ପିଲାନା ଏତେ କଥା ଜାଣି ପାରିନି। ମତେ ଘରେ ଦେଇ ଦିଅନ୍ତି ମସଲା କରିକି ତ ମୁଁ ତାପରେ କରି ପ୍ରସ୍ତୁତ
ହେଲା ବୁଝିଲି ବୁଝିଲି ହେଲେ କୁହନ୍ତୁ ଆଗକୁ କଣ କରିବା କୁହନ୍ତୁ?
ତାପରେ ଆ ଗ୍ୟାସ୍ ଲଗେଇବେ ଗ୍ୟାସ ଉପରେ କଡ଼େଇ କଡ଼େଇ ରଖିକି ସେଥିରେ ତେଲ ପକେଇବେ ସେ ଅନୁସାରେ ଯେତିକି ନେଇଥିବେ ଚି ଚିକେନ୍ ଦେଢ଼କିଲେ ପାଇଁ ଯେତିକି ତେଲ ଦରକାର୍ ସେତିକି ପକେଇବେ ଆଉ ସେଥିରେ ପ୍ରଥମେ ପକେଇଦେବେ ଅଳ୍ପ ଚିନି ଆମର ଚିନି ପକାଉ ଆପଣ ଯଦି ଚାହୁଁନାହାନ୍ତି ତାହେଲେ ନ ପକେଇ ପାରିବେ କଲର୍ ପାଇଁ ଆମେ ଚିନି ପକେଇଥାଉ।
ହଁ ହଁ।
ଆଜ୍ଞା ଦେନ୍ ପକ୍ ତାପରେ ପକେଇବେ ତେଜପତ୍ର ଆଉ ଗୁଜୁରାତି ଆଉ ସେଥିରେ ପକେଇବେ ଆଁ ଗୋଟେ ଫୁଲ ଟାଇପର ମିଳେ
ସା ଅନାସୀ ଫୁଲ ବୋଧେ ସେଟା।
ହଁ ହଁ ସେଇଟାବି ପକାଇବେ ତାପରେ ସେଥିରେ ପିଆଜ ଯୋଉ କା ଟିକି ରଖିଥିବେ ସେଇଟା ପକାଇବେ ସେପିଆଜ ଆଉ ଟିକ୍ କେ ଖରିଆ କଲର ହେଇ ସାରିଲା ପରେ ସେଥିରେ ଯୋଉ ଅଦା ରସୁଣ ପେଷ୍ଟ ରଖିଥିବେ କରିକି ଆଗରୁ ସେଇଟା ପ
ତାପରେ ଆପଣ ଯୋଉ ମସଲା ଖାଇବାକୁ ଚାହାନ୍ତି ମାନେ ଚିକ୍ନେ ମସ୍ ଚିକେନ ମସଲା ତ ପକେଇବେ କିନ୍ତୁ ଲଙ୍କାଗୁଣ୍ଡ ବି ଜଣେ ଜଣେ ଖାଉନାହାନ୍ତି ଲଙ୍କାଗୁଣ୍ଡ ପ ପକେଇବେ ଆଉ ଧନିଆ ଗୁଣ୍ଡ ଟିକେ ପକେଇବେ ଜିରା ଗୁଣ୍ଡ ହଳଦୀ ଲୁଣ
ଏସବୁ କୁୁ ପକାଇ ଟିକେ ଏପଟ ସେପଟ କରିଦେବେ ପିଠା ପାତିଆରେ ତାପରେ ତାକୁ ଟିକେ ପାଣି ଦେଇ ଦେଇକି କିଛି ସମୟ ପାଇଁ ଗ୍ୟାସ୍ ର ଗ୍ୟାସ୍ ଟାକୁ ଟିକେ ସ୍ଲିମ କରିଦେବେ ସ୍ଲୋ କରିଦେବେ ତା ଉପରେ କିଛି ଢ଼ାଙ୍କୁଳି ଘୋଡେଇ ଦେବେ ଆଉ
ହେଲେ ତାହେଲେ ଚିକେନ ଝୋଳ ବନିକି ରେଡି ହେଇଯିବ
ନା ନା ମସଲା ଟା କଷେଇବା ପାଇଁ ଢାଙ୍କୁଳି ଗଳେଇବେ ତାପରେ ଦି ମିନିଟ କୁ ଥର ଲେଖେ ମସଲା କୁ ପୁଣି ଏପଟ ସେପଟ କରିବେ କାଢିକି
ହଁ ହଁ
ହଁ ସେମିତି କରି ସାରିଲା ପରେ ଯେତେବେଳେ ମସଲା ରୁ ବାହାରିବ ତେଲ ଅଂଶ ଜାଣିବେ ଯେ ଟା ଠିକରେ ହେଇଗଲା ହଁ ତ ଅଦା ରସୁଣ ପେଷ୍ଟ୍ ର ମାନେ ତାର ଯୋଉ ବାସ୍ନା ଟା ପଳେଇବ ତାପରେ ତେଲ ଟା ବାହାରିବ ଜାଣିବି ଯେ ମସଲା ଏବେ ପ୍ରସ୍ତୁତ ହେଇଛି ସେତେବେଳେ
ଚିକେନ୍ କୁ ସେଥିରେ ପକାଇବେ
ହଁ
ହଁ ପକେଇ ସାରିଲା ପରେ ପୁଣି ଘୋଡେଇ ଦେବେ ଢାଙ୍କ ଙ୍କୁଣି ଟିକେ ଏପଟ ସେପଟ ପାଇକି
ହଁ
ତାପରେ ପୁଣି ଦି ମିନିଟ କୁ ଥରେ ଲେଖେ କାଢିକି ସେ ମସଲା ରେ ଚିକେନ କୁ ସେମତି ଏପଟ ସେପଟ କରିଥିବେ ଚିକେନ କୁ ଯେପର୍ଯ୍ୟନ୍ତ ପାଣି ବା ପାଣି ବାହାରିବ ସେଥିରୁ ନା ଆଇଁଷ ପାଣି ଟା ବାହାରିବ
ହଁ ହଁ ଆଇଁଷ ପାଣି ରହିଲେ କଣଉ ଚିକେନ ଖାଇବା ତା ଭଲ ଲାଗେ ନାଇଁ କି ଅଧିକା
ନା ନା ସେଟା ରହିଲେ ଚିକେନ୍ ଟା ସ୍ମେଲ ହୁଏ ମାନେ ଗ ଉଁ ବାସ୍ନା ହୁଏ ଆମିଷ ବାସ୍ନା
ହଁ
ହଁ ତ ସେଥିପାଇଁ ଖାଇବାକୁ ବି ଭଲ ଲାଗେନି ଆଉ ସୁ୍ୱାଦ ବି ଲାଗେନି ମାନେ ଟେଷ୍ଟି ବି ଲାଗେନି
ହେଲେ ତାପରେ କଣ କରିବା ଆଉ
ତାପରେ ସେମିତି ପାଣି ତ ମରିବ ପର୍ଯ୍ୟନ୍ତ ଚିକେନ ର ପାଣି ବାହାରିବ ଦେନ୍ ମରିବା ପର୍ଯ୍ୟନ୍ତ ଚିକେ ଚିକେନ୍ କୁ ସେମତି ଆପଣ ଯଦି ଚାହିଁବେ ଆଳୁ ବି ପକେଇ ପାରିବେ ସେତେବେଳେ ଯଦି ଚିକେନ୍ ଟିକେ ହେଇ ଆସିବା ପରେ ଆଳୁ ବି ପକେଇ ପାରିବେ
ହଁ ହଉ
ହଁ ତାପରେ ସେଥିରେ ଆପଣ ଦହି ବି ଆଡ୍ କରିପାରିବେ ପୂର୍ବରୁ ଚିକେନ ଯୋଉ ଗୋଳେଇକିନା ରଖନ୍ତି ଚିକେନ ଜାଣିଛନ୍ତି ଟିକେ ସମୟ ପାଇଁ ପାଞ୍ଚ ମିନିଟ।
ହଁ ହଁ ଚିକେନ କୁ ଗୋଳାଇ ରଖିଲେ ମସଲା ସାଦ ଚିକେନ ଗୋଳେଇ ରଖିଲେ ଏହା ତ ମୁଁ କେବଳ ୟୁଟ୍ୟୁବ ରୁ ହିଁ ଦେଖିଛି। ଚିକେନକୁୁ ଗୋଳେଇ ରଖିଲେ ମସଲା ତା ଚିକେନ ଭିତର ଯାଏ ପଶିଯାଏ। ଏବଂ ଖାଇବା ପାଇଁ ଅଧିକ ସୁସ୍ୱାଦ ଲାଗେ।
ଆଜ୍ଞା ଆଜ୍ଞା। ଆପଣ ତ ସବୁ ଜାଣିଛନ୍ତି ଆଉ।
ଆରେ ଯେ ଓ ଆରେ ଦେଖି ଆରେ ଅନଲାଇନ ରେ ଦେଖିକି ଜାଣିବା ଯାହା ଜଣେ କହିବା ତା କଣ ସେଇଟା ସମାନ କି? ଅନଲାଇନ ରେ କିଏ କଣ କହେ କେଏ କ୍ଵଣ୍ଟି କୁହାଯାଏ ଏପରି କେହି ତ କୁହନ୍ତି ନାହିଁ।
ଆଜ୍ଞା ଆଜ୍ଞା। ହଁ ତାପରେ ଚିକେନ ଟା ଟିକେ ହେଇ ଆସ ଆସିବ ମାନେ ଟିକେ କ ପିଠାପତିଆରେ ତାକୁ ଟିକେ ସ୍ପର୍ଶ କରିବେ ଯେମିତି ତା ଭିତରେ ସିଝିଛି ନା ନାହିଁ ଜାଣିପାରିବି ଯଦି ପିଠା ପାତି ତିଆର ଭିତରେ ଟିକେ ଆ ଲାଗେ ତାହେଲେ ଚିକେନ ଟା ଭଲସେ ସିଝିଥିବ ବୋଲି ଜାଣିବେ।
ହଁ।
ମାନେ ଯଦି ଚିକେନ ର ଭିତରକୁ ଟିକେ ଯାଏ ନହେଲେ ଆଳୁରୁ ବି ଟେଷ୍ଟ କରିପାରିବେ ଯେ ସେ ସିଝିଲାଣି ନା ନାହିଁ ଆଗ୍
ହଁ ହଁ ଏଇଟା ତ ଜାଣିପାରିଲୁ। ହ
ତ ସେମିତି ଆଳୁ ବି ପକେଇ ସାରିଲା ପରେ ଘୋଡିଆ ଘୋଡେଇ ଦେବେ କିଛି ସମୟ ପାଇଁ ତାପରେ ଯଦି ଆପଣ ଏଥିରେ ଟିକେ ଗରମ ପାଣି ଦେଇଦେବେ ହେଇ ଆସିଲା ବେଳକୁ ଗରମ ପାଣି ଦେଇକି ଆ କିଛି ସମୟ ପାଇଁ ଘୋଡେଇଦବେ। ତେବେ ଯଦି ଆପଣ ଝୋଳ ଖାଉଛନ୍ତି ତାହେଲେ ଅଧିକ ପାଣି ଦେବେ ଯଦି ଆପଣ କଷା ଖାଉଛନ୍ତି ତାହେଲେ କମ ପାଣି ଦେଇକି ଟିକେ ଘୋଡେଇଦବେ ହଁ।
ତାପରେ ହେଇଗଲା ନା
ନା ନା ତାପରେ ଢାଙ୍କୁଣୀ କାଢିବେ ଦେଖିବେ ଟିକେ ସେଥିରେ ଯଦି ଲାଗି ଲାଗି ରହିଥିବ। ଚିକେ ଗୋଳା ସେଥିରେ ଟିକେ ଧନିଆ ପତ୍ର ଦେଇଦେବେ ଆଉ ଟିକେ ଗରମ ମସଲା ପକେଇଦବେ।
ତାପରେ ପ୍ରସ୍ତୁତ ହେଇଯିବ ଚିକେନ କଷା।
ଆରେ ତମେ ତ ଯୋଉ ପ୍ରକାର ବର୍ଣ୍ଣନା କରୁଛ ଆରେ ଯିଏ ପ୍ରଥମ ଟାଇମ ଫାଷ୍ଟ ଟାଇମ ତିଆରି କରୁଥିବ ସେ ମଧ୍ୟ ଖୁବ ଆନନ୍ଦରେ ବୁଝି ପାରିବ। ହେଲେ ତମେ ଗୋଟେ କାମ କରୁନା ତମେ ମଧ୍ୟ ସୋସିଆଲ ମିଡିଆରେ ଏକ ଚ୍ୟାନେଲ ଖୋଲ ଏବଂ ସେଠାରେ ଖାଦ୍ୟ ବିଭିନ୍ନ ପ୍ରକାର ଖାଦ୍ୟ କେମିତି ରୋଷେଇ ହୁଏ ତାହାକୁ ପ୍ରଣୟ ଖାଦ୍ୟ ତାର ପ୍ରଣାଳୀ ତମେ ସମସ୍ତଙ୍କ ସହିତ ଅ ସେୟାର କର ଏହା ଦ୍ଵାରା ତମେ ତମର ବି ଲାଭ ହେବ। ଆଉ ଯୋଉମାନେ ଜାଣିିନଥିବେ ସେମାନେ ବି ଲାଭ ହେବ କଣ ଠିକ କହିଲି ନା?
ମତେ କାହିଁ ଲାଗୁନି ମୁଁ ଠିକ ସେ ଆପଣଙ୍କୁ ବୁଝିପାରିଲି ଯଦି ଆପଣ ବୁଝିପାରିଛନ୍ତି ତାହେଲେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ହଁ ହଉ।
ଆପଣ କଣ ଜାଣିଛନ୍ତି ଖାଇବାରେ?
ଖାଇବାରେ ମତେ ତ ବହୁତ କଙ୍କଡ଼ା ତିଆରି କରିଆସେ ତମେ କଙ୍କଡ଼ା ତିଆରି କରିଆସି ରୋଷେଇ ହୁଏ।
ନା ନା ଆପଣ ଟିକେ କହୁନାହାନ୍ତି ଶୁଣିବା।
ଆପଣ ପ୍ରଥମେ ଯାଇକି ଭଲସେ ଏକ କଙ୍କଡା ବାଛି ନେଇ ଆସିବେ। ଯା ଯେ ଏପରି କଙ୍କ୍ କଙ୍କଡା ଆଣିବେ ଯାହା ସେ ଧରିବାର ଗୋଟେ ଦୁଇ ତିନି ଦିନ ମଧ୍ୟର ହୋଇଥିବ। ଅଧିକ ଦିନ ହୋଇଗଲେ କଙ୍କଡାରୁ ଏକ ପଚ ସ୍ମେଲ ଆସେ ତାହା ଖାଇବାକୁ ଭଲ ଭଲ ଲାଗେ ନାହିଁ। ପ୍ରଥମ ପ୍ରଥମେ କଙ୍କଡା କୁ ନେଇ ଆସିବେ ତାର ଯୋଉ ଚାରି ପାଞ୍ଚଟି ଗୋଡ ଥାଏ ସେ ତାକୁ ଅଲଗା କରିଦେବେ। ତାପରେ କଙ୍କଡାର ପେଟ ଭିତରେ ଯାହାବି ସବୁ ଅଳିଆ ଆବର୍ଜନା ଥାଏ ତାହାକୁ ପାଣିରେ ଧୋଇ ସଫା କରିନେବେ ଏବଂ ସେ ସବୁକୁ କଡେଇରେ ତେଲ ଦେଇକି ପୁରା ଲାଲ ହେଲା ପର୍ଯ୍ୟନ୍ତ ଭାଜି ନେବେ।
ଆଜ୍ଞା।
ତାହା ପରେ କଙ୍କଡା ଭଜା ସରିଲା ଯଦି କଙ୍କଡା ଝୋଳରେ ଆଳୁ ନ ପଡିଲେ ସୁସ୍ୱାଦୁ ଲାଗେ ନାହିଁ ତାପରେ ଆମକୁ ଛୋଟ ଛୋଟ କଟା ହେଇଥିବା ଆଳୁକୁ ନେଇ ସେଠାରେ ଭାଜିନେବେ। କଙ୍କଡା ଭଜା ସରିଲା ଆଳୁ ଭଜା ସରିଲା। ତାପରେ ଆପଣ ଏକ ନଡ଼ିଆ ନେବେ ଏବଂ କିଛି ପିଆଜ ଅଦା ରସୁଣ ଏପରି ନେଇକି ବାଟି ଦେବେ ମସଲା
ନଡିଆ କଣ ପାଇଁ ପକାନ୍ତି ନଡିଆ?
ଆରେ ତମେ ଯଦି ନଡିଆ ରସ ଦେବ ଯେ କଙ୍କଡା ଝୋଳରେ କଙ୍କଡା ଝୋଳର ସ୍ଵାଦ ଟା ତିନି ଗୁଣ ବଢିଯିବ। କେବେ ଥରେ ଦେଇ ନଡିଆ ନଡିଆ ରସ ଦେଇ ଚେଷ୍ଟା କର। ତୁମେ ଜାଣିପାରିବ କେମତି ତାର ସ୍ଵାଦ।
ଆଚ୍ଛା।
ହଁ।
କାହାଲେ ଆପଣ ସେତିକି କହିଥାନ୍ତୁ ଆମେ ପରେ କଥା ହେଲେ ପୁଣି କଥା ହବା ରଖିଦଉଚି।
ହଁ।